ହ୍ୟାଲୋ ଶୁଭୁଚି? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ କ କଣ କରୁଚ?
ମୁଁ ବସିିଲି
ନେଟୱାର୍କ ପ୍ରୋବ୍ଲେମ୍ ହଉଛି ବଧେ ଟିକେ ଟିକେ ସୁବୁନି। ହଁ ସେଇୟା ହଉଛି। ଆଉ ସନ୍ଧ୍ୟାବେଳ ଖାଇବା ହେଇସାରିଲାଣି?
ଛଅଟା ର କେତେବେଳ
ଉହୁଁ କଣ କହିଲ ଶୁଭା ଯାଉନି
ତମେ କ
କଣ ଯାଇଥିଲି। ଟିକେଟ ଯାଇଥିଲି ଆସିଲି ତାପରେ ସେଆଡେ ଖାଇକି ହିଁ ଆସିଥିଲୁ ଆଉ
ଆଜି ବର୍ଷା କ
ହଁ ଆଜି ସକାଳୁ ଟିକେ ବର୍ଷା
ସଞ୍ଜ ସକାଳେ ହଉଥିଲା।
ହୁଁ ଛାଡି ଯାଇଥିଲା। ଆମର ଏପଟେ ସକାଳୁ ହେଇ